ହ୍ୟାଲୋ ହଁ କଣ କରୁଛନ୍ତି?
ଆଜ୍ଞା କୁହନ୍ତୁ ଏଇ ବସିଛି ଆଉ।
ଆଉ ଆଉ ସନ୍ଧ୍ୟାବେଳେ କଣ ଜଳଖିଆ ଫଳଖିଆ ଖାଇଲେ।
ଆ ଖାଇନି ସନ୍ଧ୍ୟାବେଳେ କଣ ଖାଇବି ଆଉ ଖାଇନି ଚା ଟିକେ ପିଇଥାନ୍ତି ଗରମ ହଉଛି ତ ଆଉ ଚା କରିକି ପିଇଲି ନାଇଁ। ବଶିଛି ରୋଷେଇବାସ କରିବି ଆଉ ଟିକେ ଗଲେ ଆଉ।
ଆପଣ ରାତିରେ କେତେବେଳେ ଖାଆନ୍ତି।
ରାତିର ଆମର ଆଠଟା ସାଢେ ଆଠଟା ନଅଟା ଆଉ ଦଶଟା ଭିତରେ ଶୋଇପଡୁ ଆଉ।
ଆଠଟା ନଅଟା ମାନେ କଣ କହିଲେ।
ଏ ଆଠଟା ସାଢ଼େ ଆଠଟା ନଅଟା ପିଲାମାନେ ଆସିବେ ଯିଏ ଯେତେବେଳେ ଖାଇଲେ ଆଉ ଦ ଜଣ ଜଣେ ଖାଇଲେ ଆକୁ ଦଶଟା ଦଶଟା ସୁଦ୍ଧା ସରିଜିବ ଆଉ।
ଓହୋ ତାହେଲେ ଆପଣ ଜଲଦି ଶୋଇପଡୁଛନ୍ତି।
ଆଜ୍ଞା।
ଆଉ ଭୋରୁ କେତେବେଳେ ଉଠୁଛନ୍ତି।
ମୁଁ ଚାରିଟା ସାଢେ ଚାରିଟାରେ ଉଠେ। ପାର୍କ ଯାଏ ଚାଲିିବାକୁ ଆମ ଘର ପଛ ପଟେ ପାର୍କ ଅଛି। ଚାଲିକି ଦିଟା ଫୁଲ ତୋଳିକି ଆସେ ଆଉ ପାଞ୍ଚଟା ସାଡେ ପାଞ୍ଚଟା ସୁଦ୍ଧା ଆସେ ଆଉ ଚାରିଟା ଚାରିଟାରୁ ଯାଏ। ସାଢେ ପାଞ୍ଚଟା ସୁଦ୍ଧା ଆସେ ଆଉ।
ନା ସବୁଦିନ କଣ ଭୋର ପୁରା ଉଠନ୍ତି।
ହଁ ମୁଁ ଭୋରୁ ଉଠେମ ନିଦ ମନକୁ ଭାଙ୍ଗିଯିବ ଟାଇମ ହେଲେ।
ମାନେ ମାନେ ଶୀତ ଦିନ ବର୍ଷା ଦିନେ ସବୁଦିନେ ବି ତମେ ଭୋରୁ ଉଠି ପଡ।
ହଁ ହଁ
ମାନେ ଯାଇ କଣ ପାର୍କ ରେ କଣ ଚାଲ?
ହଁ ସେ ମଣିଙ୍ଗ୍ ୱାଲକ୍ କରନ୍ତି ଆଉ, ସେ ତିନି ରାଉଣ୍ଡ୍ ଚାଲେ, ଫୁଲ ଦିଟା ତୋଳିକି ଟିକେ ବସିକି ଆସେ ଆଉ, ଆ ବହୁତ ଲୋକ ଚାଲନ୍ତି, ଲେଡିସ୍ ଜେଣ୍ଟସ୍ ସ, ସବୁ ଚାଲନ୍ତି ଆଉ। ଆଉ ଯୋଗ ଏକ୍ସରସାଇଜ କରନ୍ତି, ସବୁ ମେସିନ ଲାଗିଚି ଅଲଗା ଲୋକ ସବୁ ଯୋଗ କରନ୍ତି ବସିକି ଏଟା ତ ମୁଁ ଟାଇମ୍ ଦେଇପାରେନି, ମୁଁ ଖାଲି ଚାଲିକି ଆସେ ଆଉ।
ମାନେ ଏ ଯୋଉ କହିଲେ ପାର୍କ ରୁ ଫୁଲ ଆଣନ୍ତି ପାର୍କରେ ଏମିତି ବହୁତ ଫୁଲ ଲାଗିଛି ନା କଣ, ସବୁ ଫୁଲ ସମସ୍ତ ନଉଛନ୍ତି ନା କଣ?
ଅଲଗା ଫୁଲ କେହି ତୋଳିବେନି, ଖାଲି ଟଗର ଫୁଲ ଦିଟା ତୋଳିକି ଆଣିବେ, ଅଲଗା ଫୁଲ ତୋଳିଲେ ପାର୍କର ଜଗୀଆଳି ପାଟି କରିବ। ଆଉ ଶୋ ପାଇଁ ରହିଚି, ପିଲାମାନେ ସବୁ ଫଟୋ ଉଠାନ୍ତି। ଆଉ ଫିଲିମ୍ ସୁଟିଂ ହୁଏ, ସେଠି ସବୁ ଗଛ, ଫୁଲ ଗଛ ପାଖରେ, ସେ ଅଲଗା ଫୁଲ ତୋଳେଇ ଦିଅନ୍ତିନି, ଟଗର ଫୁଲ ଖାଲି ତୋଳିକି ଆଣୁ ଦି ଦିଟା ସମସ୍ତେ, ନିଅନ୍ତି ଆଉ ବହୁତ ଲୋକ ନିଅନ୍ତି, ମୁଁ କଣ ଏ ଏକୁଟିଆ ଆଣେ, ମୁଁ ଅଳପ ଦିଇଟା ଆଣେ ଆଉ। ଅଲଗା ଲୋକ ବି ନିଅନ୍ତି, ବିଭିନ୍ନ ପ୍ରକାର ଫୁଲ ଗଛ ଲାଗି ତି, ମନ୍ଦିର ଆମର ଅଛି, ଶିବ ମନ୍ଦିର ଅଛି। ତା ପାଇଁ ବୋରିଙ୍ଗ ଅଛି, ପାଣି ବୋରିଙ୍ଗ ଅଛି ଇ। ମାଳି ଅଛନ୍ତି, ଗଛ ସବୁ ପାଣି ଦିଅନ୍ତି, ଯୋଉ ଖରା ହ ଟେ ଗଛର ପାଣି ନ ଦେନେ ଗଛ ମରିଯିବ, ପାଣି ବି ଦିଅନ୍ତି।
ପାଣି କେମିତି ସବୁ ଦିଆଯାଏ? ପାଣି?
ବୋରିଂ ଅଛି, ପାଇପ୍ ଲଗେଇକି ପାଣି ଦିଅନ୍ତି ଆଉ। ହଁ ବହୁତ ପାର୍କ, ବଡ ପାର୍କ ଟେ।
ଆପଣଙ୍କ ଫୋନ୍ ଟା କାହିଁକି ଅପ୍ଡାଉନ ରହୁଚି, କଣ ଅସୁବିଧା ହଉଚି?
ଆମେ ଠିକ୍ ଧରିଚୁ ତ, ଅଛି ତ ଏଇଠି ଠିକ ଟାଇମ୍
କାଇଁ ଅପଡାଉନ ରହୁଚି, ଆପଣଙ୍କ ଫୋନ ଟା ଟିକେ?
ହଉ ନା ନା ତ ଟାୱାର ପାଉନଥିବ ବୋଧେ ଆଉ।
ଫୋନ୍ ଟା ଆପଙ୍କର ଅପଡାଉନ ରହୁଚି, ଟିକେ କଣ ଅସୁବିଧା ରହୁଛି ଆପଣଙ୍କର।
ତ ଟାୱାର କୁ ଆ। ଆଉ ସେଇ ପାର୍କରେ ଚାଲିକି, ସକାଳୁ ଆ ସେ ଆସିକି ଘର କାମ କରେ, ଠାକୁର ପୂଜା, ଗାଧୁଆ ପାଧୁଆ, ଖାଇବା ତିଆରି କରେ। ପିଲାମାନେ ସ୍କୁ ସ୍କୁଲ୍ କଲେଜ ଯାଆନ୍ତି, ତାପରେ ପୁଅ ତାର ଯାଏ। ଏଇଭଳିଆ ଜଞ୍ଜାଳ ଘର କରିକି ଆଉ, ଆପଣଙ୍କ ଘରେ ଜାଣିନଥିବେ ସକାଳୁ ସକାଳୁ ସକାଳୁ ସ୍ତ୍ରୀ ଲୋକଙ୍କର କେତେ କାମ?
ହଉ ଆଉ।
ହଁ। ହଁ, ଦିନମାନ ତ ବାହାରି ପାରିବିନି ଦୁନିଆ ଜଞ୍ଚାଳ ଆଉ, କଣ କରିବି ଆଉ? ପିଲାମାନେ ଯେମିତି ସେ ଅନ୍ଧାର ଜାଗା ଗଲେ, ଆଉ ସ୍ତ୍ରୀଲୋକ ତାଙ୍କ ଜଞ୍ଜାଳ କଲେ, ଆଉ କଣ କରିବେ? କେହି କୋଉଠି ବସୁନାହାନ୍ତି, ଜେଝା ଧନ୍ଦାରେ ଜେଝା ଯାଉଚନ୍ତି।
ହଁ ଇଏ ଭଗବାନ ତାଙ୍କର ଏ ଦୁନିଆରେ ଯାହାକୁ ଯେମିତି ନାଚେବା କଥା ନଚଉଛନ୍ତି ଯାହାକୁ ଯେମିତି ଦବା କଥା ଦଉଛନ୍ତି ହୁଁ ଆଉ ଆଉ ମୁଁ ମଝିରେ ଶୁଣିଥିଲି ତମେ ଗାଁ କୁ କଣ ଯାଇଥିଲ ଥାଆନ୍ତ ବୋଲି କହୁଥିଲ ତମ ଭାଇ ଯିଏ ଚାକିରୀ କରିଛନ୍ତି ସେ କଣ ଗାଁ ରେ ଗୋଟେ ମନ୍ଦିର ନିର୍ମାଣ କରିବେ ବୋଲି କହୁଥିଲେ
ହଁ ହଁ କରିବେ ବୋଲି କହୁଥିଲେ ଡାକୁଥିଲେ ମୁଁ ଯାଇନି ଆଉ କରିବେ ଉ ଅଛି ତ କଣ ହଉଛି ଦେଖାଯାଉ
ହଁ ଆପଣଙ୍କ ଗାଁ ର ଗୋଟେ ଲୋକ ଦେଖା ହେଇଥିଲା ମତେ କହୁଥିଲା କହିଲା ଏମିତି ସେଠି ମନ୍ଦିର ନିର୍ମାଣ ହବ ହଁ ସେ ଜାଗା ସବୁ ଦେଖିକି ତାକୁ ଶୁଭ ଦେଲେ ଆଉ ଭୋଜି ଭାତ ବି ହଉଥିଲା ଆଉ ବହୁତ ଲୋକ ପ୍ରାୟ ଚାରିଶହ ପାଞ୍ଚଶହ ଲୋକ ଖଣ୍ଡ ଭୋଜି ଖାଇଲେ ଆଉ ସବୁ ହଉଥିଲା ପରେ ତାଙ୍କର କୋଉ ଦିନ ଗୋଟେ ପୁଣି ହବ ଆପଣ କିଛି ଜାଣିଛନ୍ତି ଏ ବିଷୟରେ?
ହଁ ହଁ ଡାକୁଥିଲେ ମୁଁ ଯାଇ ନଥିଲି ଆଉ ପୁଣି ବି କରିବେ ପୁଣି ଆଉ ଗୋଟେ ଭାଇ ବି ମୁଣ୍ଡି ମାରିବ ମନ୍ଦିର ତୋଳା ସଇଲାଣି ସେ ଆମର ଗୋଟେ ଦାଦା ମରିଜାଇ ଥିଲେ ତାଙ୍କ ବସିକିଆ ଯାଇନି ବୋଲି ସେ ମୁଣ୍ଡି ମାରି ପାରିନାହାନ୍ତି। ଅଛି ଆଉ ଗୋଟେ ଆମ ଗାଁରେ ଆମ ଜେଜ ତାଙ୍କ ମେ ଜେଜଅମଳର ଗୋଟେ ନଈରେ ଗୋଟେ ଠାକୁର ପାଇଥିଲେ ରାଧାକାନ୍ତ ବୋଲି ଆଉ ସିଏ ଦେଇଦେଇଥିଲେ ଆମର ସେଇଠି ବ୍ରାହ୍ମଣ ସାହି ଅଛି ତାଙ୍କୁ କିଛି ଜମି ଦେଇଥିଲେ ସେ ଠାକୁର ଦେଇ ଦେଇଥିଲେ ସିଏ ଗାଁ ମଝିର ଗୋଟେ ଗୁହାଳ ଘର ପଛପଟ ରଖିଥିଲେ ସିଏ ପୁଣି ତାଙ୍କର ସେଠି ମନ୍ଦିର କରିଛନ୍ତି ସବୁ ପଇସା ପତ୍ର ଆଦାୟ କରିଛନ୍ତି ମନ୍ଦିର ଟା ଅଧା ହେଇଯାଇଥିଲା ମୁଣ୍ଡି ମାରି ପାରୁନାହିଁ। ସେମାନୋ ବି ଫୋନ କରିଥିଲେ ସବୁ ଝିଅ ମାନଙ୍କୁ ଯୋଉମାନେ ଚାକିରୀ ବାକି ଚାକିରି କରିଛନ୍ତି ସେମାନଙ୍କୁ ସବୁ ଫୋନ କରିଥିଲେ କିଛି କିଛି ମତେ ସାହାଯ୍ୟ କର ମୁଁ ମୁଣ୍ଡି ଟା ମାରିଦିଏ ଦେବୀ ମନ୍ଦିରରେ ଏଇମିତି ସବୁ ଚାଲିଛି ଗାଁ ର ଗୋଟେ ଗୋଟେ ମନ୍ଦିର କରଛନ୍ତି ଆଉ ଦେଇ ନେଇ ପଇସା ଫୋନ କରିଥିଲେ କିଛି ଭାବୁଛି ଦେବି ବୋଲି ପଇସା ପତ୍ର ଦେ ଦେଖିବା କଣ ହଉଛି ଆଉ ଦେଇନାଇ ଆଉ
ଆଛା ମୁଁ କହୁଥିଲି କଣ କି ଯୋଉ ତମ ଗାଁ ରେ ଯୋଉ ମନ୍ଦିର ତିଆରି ହୋଉଛି ମାନେ ସେ ଯୋଉ ମନ୍ଦିର ମାନେ ତା ଝିଅ ମାନ ମଗାହଉଛି ପଇସା ଦେବା ପାଇଁ ଆଛା ତମର ଯେତେବେଳେ ଠାକୁର ଠାକୁର ପାଇଥିଲେ ମାନେ ତମ ଘର ଲୋକମାନେ ସବୁ ଜମି ଦେଇଥିଲେ ଠାକୁରଙ୍କୁ
ଆଜ୍ଞା ହଁ ଜମି ଦେଇଥିଲେ ଠାକୁର ନାଁରେ କରିଦେଇଛନ୍ତି ଜମି କିଛି ଦେଇଛନ୍ତି ସେଇ ଜମି ଏଁ ପୂଜା ପର୍ବରେ ସବୁ ଯା ଲାଗୁଛି ସବୁ ଠାକ କରଗୋତ୍ରୋ ଭୋଗ ରାଗ ଭଲ ମନ୍ଦ ସେଇ ତା ତାଙ୍କ ନାରେ ଅଛି ସେମାନେ ଚାଷ କରିକି ଖାଉଛନ୍ତି ସେଇଟାକୁ ପୂଜାରେ ଲଗଉଛନ୍ତି ତାଙ୍କର ପଇସା ପତ୍ର ଆଉ ଆଉ ଗୋଟେ ମନ୍ଦିର ତୋଳିକି ମୁଣ୍ଡି ମାରିଲାକୁ କଣ ସେତିକି ଜମି ପଇସାରେ ହେଇଯିବ ଆଉ କିଛି ସାହାଯ୍ୟ ମାଗୁଛନ୍ତି ଆଉ?
ମନ୍ଦିର ତିଆରି ହେଲେ, ମନ୍ଦିର ତିଆରି ହେଲେ ଆପଣଙ୍କ ଗାଁର ଯୋଉ ଚାକିରି ଚାକିରି କରିଥିବା ଲୋକ କି ବାହାରେ ଯୋଉମାନେ ରହୁଛନ୍ତି କି ଆପଣ ଚାନ୍ଦା-ଫାନ୍ଦା ଭି ଆଦାୟ କରିପାରିବେ। ଆଦେଇ କରି ମନ୍ଦିରଟା ତିଆରି କରିବେ, କିଛି ଅସୁବିଧା ନାହିଁ।
ହଁ, ସେମିତି ସାହାଯ୍ୟ ମାଗୁଛନ୍ତି, ଦଉଛନ୍ତି, ଆମର ସବୁ ଚାକିରିଆ ଲୋକ ଦଉଛନ୍ତି। ଆଉ ଝିଅ ମାନଙ୍କର ବାହାଘର ଛନ୍ଦା-ବନ୍ଦା ରଖୁଛନ୍ତି, ସେ ପଇସା ଲଗଉଛନ୍ତି, ଏମିତି ସବୁ କରିକି ମୁଣ୍ଡି ଟା ମାରିଦେବେ ଆଉ। ମନ୍ଦିରଟା ହେଇପାରୁନି ପହିଲାନି ଆଠ, ଦଶ ବର୍ଷ ହେଲା। ଆଉ ଅ ହେଳାରେ, ହେଳାରେ ରଖିଛନ୍ତି, ଏଇଥର ମୁଣ୍ଡି ମାରିବେ, ରଥ ରଥଯାତ୍ରା ପୂର୍ବରୁ ମୁଣ୍ଡି ମାରିଦେବେ ବୋଲି କହୁଥିଲେ, ମତେ ଫୋନ୍‌ କରିଥିଲେ, କହୁଥିଲେ। ଦେଖିଆ ଆଉ ଦେଇନି, ପାଁଶହ ଖଣ୍ଡେ ଦେମି ବୋଲି ଭାବୁ ଥିନି ଦେଇନି, ଦେଖିବା, ଦେଇଦେବି ୟା ଭିତରେ।
ଆଚ୍ଛା, ଯଦି ଠାକୁରଙ୍କ ନାଁରେ ତମର ସବୁ ଜମି କରିଦେଇଛନ୍ତି। ତାହେଲେ ସେ ଜମିରେ ଯୋଉ ପଇସା ଅଛି, ପ୍ରତିବର୍ଷ ସେ ସବୁ ପଇସା କଣ ହଉଛି?
ଇଏ ବ୍ରାହ୍ମଣ କଣ କରୁଛି? ଆମେ ଆଉ ଏତେ କଥା ବୁଝିବୁନା, ସିଏ ତାଡୁଛନ୍ତି, ହୋଲି ଟାଇମରେ ଠାକୁର ଆମର ଯାଆନ୍ତି, ହୋଲିରେ ବାହାରନ୍ତି। ସେତାର ବି ପଇସା ଖର୍ଚ୍ଚ କରୁଛନ୍ତି, ବାଜା, ପାନିକି, ଭଲମନ୍ଦ, ପସ ନ କରୁଛନ୍ତି, କିଛି ଦଉଛନ୍ତି। ଦିଅନ୍ତି, ଏମିତି ଏମିତି କରନ୍ତି କିଛି କିଛି, ଆଉ ବ୍ରାହ୍ମଣ ଲୋକ ଲୋଭ ତାଙ୍କର ଆଉ, କିଛି ପାଇଛି ମୁଁ ଏପଟେ ଚାନ୍ଦା ଆଦାୟ କଲେ, ଏମିତି ଆଉ।
ଠାକୁର ଯୋଉ ବାହାରନ୍ତି, ମାନେ ଯୋଉ ମେଳନ ଯାତ୍ରା ହୁଏ, ସେଇ ଯାତ୍ରା କଥା କହୁଛନ୍ତି ତ?
ଆଜ୍ଞା, ହୋଲିରେ।
ହଁ, ହଁ, ତମର କୋଉଠି ଯାଆନ୍ତି, ଠାକୁର?
ଆମ ବଜାର ଅଛି, ତୁଡା ଗୋଟି ବଜାର ଆମର ଅଛି, ସେଇଠିକି ଯାଆନ୍ତି।
କେତେଟା ଠାକୁର ଆସନ୍ତି, ଆପଣଙ୍କ ଏଠି? ସେଠିକି ଆପଣ କେତେଟା ଠାକୁର ଆସନ୍ତି?
କଣ କହିଲେ?
ସେଠିକି ଆପଣଙ୍କର କେତେଟା ଠାକୁର ଆସନ୍ତି?
ଆସନ୍ତି ଭଉତୁ ଠାକୁର-ଅ-ଅ-ଅ, ଆଗରୁ ମୋ ଛୁଆ ବେଳୁ ମୁଁ ଦେଖ ଦେଖ ଆସୁନି, ଆସୁଥିଲେ କୋଡିଏ, ବାଇଶି ଟା ଠାକୁର ଆସୁଥିଲେ। ଏବେ ସବୁ ଦଳ ଭାଙ୍ଗି ଦେଇକି, ଯେ ଯାହା ଗାଁର ଗୋଟେ ଗୋଟେ ଛୋଟିଆ ଛୋଟିଆ ମେଲନ କରିଦଉଛନ୍ତି। ସେ ତା ତାଙ୍କ ପାଖାପାଖି ଆ ଚାରି, ପାଞ୍ଚଟା, ଛଅ, ସାତଟା ମେଢ଼ ହେଇଗଲେ, ତାଙ୍କ ଗାଁର ଗୋଟେ ଛୁଟିଆ ମେଳନ ହେଇଯାଉଛି। ଏମିତି ହେଇକି ଏବେ ଟିକେ କମିଗଲେଣି ଠାକୁର, ତଥାପି ଦଶ, ପନ୍ଦର ଟା ଟ୍ର ଆସୁଛନ୍ତି, ଗାଁ ରୁ ଆସୁଛନ୍ତି ଆଉ।
ନା କାରଣ ଆଜି କାଲି ଯୋଉଠି ସବୁ ମେଳନ ଯାତ୍ରା ହଉଛି ଦେଖିବେ ବହୁତ ସାରା ମେଢ଼ ଆସୁଛି। ତାପରେ ବାଜା, ବାଣ, ପ୍ରସେସନ୍‌ ହେଇକି ପୁରା ଠାକୁର ଆସୁଛନ୍ତି। ଆଉ, ମାନେ ବହୁତୁ ବାଣ, ନାଚ-ଫାଚ ହେଇକି ପୁରା ଠାକୁର ଆସୁଛନ୍ତି। ଆଉ ବହୁତ ଲୋକ ଆସୁଛନ୍ତି ଭି ଦର୍ଶନ ଏଠି ଦେଖିବା ପାଇଁ। ଦୋକାନ ବଜାର ବି ବହୁତୁ ପଡିଥାଏ। ଆପଣଙ୍କର ସେମିତିଆ ହୁଏ ସବୁ?
ହଁ, ହଁ, ଆମର ବହୁତ ବଡ଼ ଆକାର ହୁଏ। ଜାଗା ବି ବଡ଼ ଜାଗାଟେ। ଆମ ଗାଁ ଠାକୁର ଫା ଯେତେ ଠାକୁର ଆସନ୍ତି, ଆମ ଗାଁ ଠାକୁର ଫାଷ୍ଟ ହୁଏ। ହଉ। ଆମ ଠାକୁର କଳିଆ ଠାକୁର ଜୀବନି ଜୀବନି ବାହାରିବନି ସବୁ କହିବେ। ତାପରେ ଲାଷ୍ଟ କୁ ବାହାରିବେ ଯେ ସବୁ ଥର ଫାଷ୍ଟ ହେବ କିଛି ଯୋଗାଡ ଯନ୍ତ୍ର ନଥିବ। ହଁ ସାଙ୍ଗେ ଯୋଗାଡ ହେଇଯିବ ସବୁ।
ନା ଠାକୁରଙ୍କର ଏମିତିକା ନୀତି ଅଛି ନାଇଁ କି।
ଆଉ ଏଇଭଳିଆ ଆଉ କୁହନ୍ତି ମେଟା ଆଉ କେତେ ମୁଁ ଯାଇଥିମି। ମେଲ ଟାଇମ ରେ ଆପଣଙ୍କୁ ଫୋନ କରିବି ଯିବେ ବୁଲିକି ଆସିବେ ଦେଖିବେ ଆମ ଗାଁ ମେଲ।
ଯେ ମୁଁ। ଅଲଗା ଆଡେ ମେଳନ ଦେଖିଛି ରାତି ଅନିଦ୍ରା ଏ ତ ଭୋର ଭୋର ରା
ହଉ ମୁଁ ରଖୁଛି ଆଉ କେତେବେଳେ କଥା ହେବି ଆଉ କାମ ଅଛି ଆଉ।
ହଉ ଠିକ୍ ଅଛି ଠିକ୍ ଅଛି।